ହ୍ୟାଲୋ ହୋ।
ହଁ।
କଁ କରୁଚ?
ଏଇ ବସିଛି। ତମେ କଁ କରୁଛ? ହ୍ୟାଲୋ। ତୋ ଭୟେସ ଶୁଭୁନି କି?
ମୁଁ କହିଲି କଁ କରୁଛ? ଆଛା ଆଉ କଣ ଖାଇଥିଲ? ତମ ଭଏସ୍ ଟିକେ କ୍ଲିୟର ହଉନି ଭଲ ସେ କଥା ହୁଅ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଚିକେନ ଭାତ ତ ଡାଲି କଲରା ଭଜା।
ନା ଭଲ ଖାଦ୍ୟ ଖାଇଚ ଆଉ। କିଏ ରୋଷେଇ କରିଥିଲା ତମେ?
ହଁ।
ଆଚ୍ଛା।
ଆଉ ତମେ କଣ ଖାଇଛନ୍ତି?
ମୁଁ ବି ସେଇ ଭାତ ଡାଲି ଭଜା ଏଇଗୁଡାକ ଖାଇଥିଲି ଆଉ।
ଆଉ ସନ୍ଧ୍ୟା ବେଳେ କିଛି ଖାଇନ?
ନା ସନ୍ଧ୍ୟାବେଳେ କିଛି ଖାଇନି। ଭାବିଥିଲି ତଳୁକୁ ଗଲେ କଣ ଟିକେ ଆଣିବି ଖାଇବି ହେଲେ ଏଠି ତ ବର୍ଷା ହଉଚି ଛାଡୁନି। ଯିବି କୁଆଡ଼େ। ହଁ ବର୍ଷା ଇଆଡେ ବି।
ଆମ ଏଠି ତ କାଲି ରାତି ସାରା ହଉଛି। ହଁ ଆମ ୟାଡେ କାଲି ରାତି ସାରା ହେଇଛି ପୁଣି ଆଜି ଦିନମାନ ହଉଛି।
ବନ୍ୟା ଫନ୍ୟା ପଳେଇ ଆସିବ ତମ ଘର ଆଡେ।
ହଁ ହଉ ଆସୁ ବନ୍ୟା ବନ୍ୟା କେବେ ଦେଖିନାହାନ୍ତି ଦେଖିଦବା ଆଉ କଣ ହେଇଗଲା।
ହଁ ହଁ ଯେତେବେଳେ ଭସେଇକି ନେଇଯିବ କଣ କରିବ।
ଭସେଇକି ନେଇଗଲେ ତମ ପାଖକୁ ପଳେଇବୁ ଆଉ କଣ ଫ୍ରିରେ ପଳେଇବୁ। ସେଇ ପା କହୁଚି।
ତମ ଔଷଧ ଆଣିକି ଖାଇଲ ଦିହ ଭଲ ହେଇନି ଏ ଯାଏଁ।
କଣ କହିଲ?
ମୁଁ କହିଲି ତମ ଔଷଧ ଆଣିକି ଖାଇବ କି ତମ ଦେହ ଭଲ ହେଇନେଇ।
ସେ ପ ଭଲ କେମିତି ହବ? ଉଁ ମୁଁ ପାଣି ହାତ ହଉଛି ଡ୍ରେସ୍ ଫେସ୍ ସଫା କରୁଛି ବାସନ ମାଜୁଛି। ଆ ଭଲ କେମିତି ହବ।
ହଉ ଅଛା ଆଛା ଏମିତି କଥା।
ଆଉ ଏଠିକି ଆସିକି କରିଦଉନ ମୋର ଭଲ ହେଇଯିବ।
ହଉ ହଉ ସାତଶହ ଟଙ୍କା ଦିଅ ଫୋନ୍ ପେରେ ପଠାଅ ମୁଁ ଆଜି ରାତିରେ ପଳେଇବି।
ହଉ ଦେଖିବା କେତେବେଳେ ଆସୁଛ ଆଉ କଣ?
ସାତ ଶହ ଟଙ୍କା ପଠାଅ ମୋ ବସ୍ ଭଡା ପାଇଁ ତାପରେ ଯିବି।
ହଁ ସାତଶହ ଟଙ୍କା ମୋ ପାଖରେ ରହିପାରୁନି ତ ତମକୁ ପଠେଇବି ସାତଶହ ଟଙ୍କା ମୋ ପାଖରେ ରହିଲେ ମୁଁ କେତେ କଣ ଖାଇବି। ମୁଁ ମେଡିସିନ ଆଇ ଖାଇକି ଭଲ ହେଇଯିବି।
ହଁ ଏଇତ କଥା।
କିନ୍ତୁ ଏତେ ପଇସା ଖର୍ଚ୍ଚ କରିବା ପାଇଁ ପଇସା ନାହିଁ।
ମୋ କତିରେ ବି ପଇସା ନାହିଁ ଯିବି କେମିତି?
ତମ ଆକାଉଣ୍ଟରେ ପୁରା ଫୁଲ୍ ଫୁଲ୍ ପଇସା ଥିବ।
ନା ମୁଁ ଗରିବ ଲୋକ ଟଙ୍କାଟେ ଦି ଟଙ୍କା କରିକି ରଖିବା କଥା ଆଉ।
ଥାଉ ଥାଉ ଆମ ପାଖରେ ପୁଣି ପଇସା ନଥିବ ଏମିତି ତ ହେଇପାରିବନି।
ହ ଆଉ?
ଆଉ
କଣ ସବୁ କରୁଚ ଦିନ ସାରା? ଏଇ ରାତିରେ ଭାବିଥିଲୁ ତଳୁକୁ ଭାତ ଦିଟା ବସେଇଦେବି ହେଇଯିବ ଖାଇ ବର୍ଷା ହଉଛି। ବର୍ଷା କେତେବେଳେ ଛାଡୁଛି।
ହଁ ଆମେ ଏଠିକ୍ ତ ସେମିତି ହଉଛି ଝିପ୍ ଝିପ୍।
ହଁ ବା।
ଆଉ? ଆଜି କଣ କଣ ସବୁ କରିିଲ?
ଆଜି ଦିନ ସାରା ମୁଁ କଣ କଣ କରିଥିଲି। ସକାଳୁ ଉଠିଲି ବର୍ଷା ତ ହଉଥିଲା। ବ କରିକି ବସିଲି, ବର୍ଷା ଟିକେ କମିଲା, ତାପରେ ଗଲି କଣ କଲି,
ତାପରେ ଗଲି ରୁଟି କଲି, ପୁଣି ଆମେ ଖାଇଲୁ।
ହୁଁ ପୁଣି ଭାତ ତରକାରୀ କରିଥିବ।
ହଁ। ଭାତ ତରକାରୀ ହେଇସାରିଲା ପରେ ଘର ଫର ଖରକା ଖୁରକି କରିବି। ତାପରେ ଯାଇଁକି ଗୋଳା ହାତ ଧୋଇକି ଶୋଇପଡିଥିଲି, ଉଠିକି ବାପା ଆସିଲେ ଉଠିଲେ ସେ କାଦେଇଲେ ତାପରେ ପରେ ମୁଁ ଖାଇଲି।
ହଁ।
ହଁ।
ହଉଆ ଭଲ କଥା ଆଉ। ଆଜିି ତ କେହି ନାହାନ୍ତି ମୁଁ ତ ଏକୁଟିଆ ପଢିଛି ଦିନ ସାରା ଶୋଉଛିି ଖାଲି ଆଉ କଣ କରିବି।
ତମର ତ ଭଲ ଦିନ ସାରା ଖାଲି ଶୋଇଉଛ ଆମକୁ ଶୋଇବାକୁ ବି ମିଳୁନି।
ଶୋଇ ଶୋଇ ବି ବିରକ୍ତି ଲାଗୁଛି। ଚିନ୍ତା କରୁଛି ଟିକେ ଘରେ ଥିଲେ ଇଆଡେ ସିଆଡେ ଯାଇଥାନ୍ତି। ସମସ୍ତଙ୍କ ସହିତ ଟିକେ ହସ ମଜାକ କରିଥାନ୍ତି କଥା ହେଇଥାନ୍ତି ହେଲେ ଏଠି ଟିକେ ଜେଲ ରେ ପସିଲା ପରେ ଦିନ ସାରା ଶୋଇଥୀବି ଆଉ କଣ କରିବି।
ତମେ କହୁଛ ଶୋଇବାକୁ ଭଲ ଲାଗୁନି। ମୁଁ ତ ଖାଲି ଭାବୁଛି ମତେ କିଏ ଶୋଇବାକୁ କହିଥାନ୍ତା, ମୁଁ ଶୋଇବି।
ଅଧଘଣ୍ଟେ ଘଣ୍ଟେ ଦି ଘଣ୍ଟା ଚାରି ଘଣ୍ଟା ଶୋଇବ ଭଲ ଲାଗିବ, ଆଉ କଣ ତାମାନେ ଦିନ ରାତି ଚବିଶ ଘଣ୍ଟା ଜଣେ ମଣିଷ ଶୋଇଲେ ଭଲ ଲାଗିବ।
ତମେ ବା କହୁଛ? ମତେ ନିଦେ ବହୁତ ଭଲ ଲାଗେ, ମତେ ଶୋଇବାକୁ ବହୁତ ଭଲ ଲାଗେ। ଶଉନ କେତେ
ହଁ ନିଦ ବହୁତ୍ ଭଲ ଲା
କଣ ଟିକେ ମାନେ ସକାଳେ ଲେଟ ପର୍ଯ୍ୟନ୍ତ ଦଶଟା ଯାଇ ଶୋଇବା ଆଉ। କଲ ତାପ ଦିନ ସାର ଆଡେ ସିଆଡେ କ ଟିକେ କଲ ନା ଆଉ ତାମାନେ ଦିନ ରାତି ଚବିଶି ଘଣ୍ଟା ଶୋଇବି।
ଯାଉନ କୁଆଡେ ବୁଲିବ ସାଙ୍ଗ ମାନଙ୍କୁ ନେଇକି?
ବର୍ଷା ହଉଛି କୁଆଡେ ଯିବି ବୁଲିବାକୁ।
ଛତା ନେଇ ଯାଅ ନହେଲେ ରେନିକୋର୍ଟ ପିଢ଼ିଦିଅ।
ନା ବର୍ଷାରେ କିଏ ବୁଲିବାକୁ ଯିବ ବର୍ଷା ନ ହେଇଥିଲା ଭାବିଥିଲି କାହାକୁ ଟିକେ କହିଲେ ଯାଇଥାନ୍ତେ ଆଜି କଣ ଟିକେ ବୁଲିକି ଆସିଥାନ୍ତେ ପାର୍କ ଫାର୍କ ଆଡେ। ନୂଆ ମୋବାଇଲି ମୋବାଇଲି ଟା ଆକିଣି କି ଭଲ ଫଟୋ ଟିକେ ଦି ଚଟା ଉଠେଇକି ଆସିଥାନ୍ତେ ଏ ବର୍ଷା ହଉଛି।
ଭଲ।
ହୁଁ ହଁ। ମୁଁ ତମକୁ କିଛିଟା କୋଶ୍ଚିନ୍ ପ୍ରଶ୍ନ ପଚାରିବି।
ହଁ ପଚାଉ ନା
ହଉ ଭାରତର ରାଜଧାନୀ କଣ?
ଭାରତର ରାଜଧାନୀ ହଉଛି ନୂଆଦିଲ୍ଲୀ।
ହଁ ଆଉ ଓଡିଶାର ରାଜଧାନୀ
ଓଡ଼ିଶା ର ରାଜଧାନୀ ଭୁବନେଶ୍ଵର।
ଭାରତର ଜାତୀୟ ପତାକାରେ କେତେଟି ରଙ୍ଗ ଅଛି?
ଭାରତର ଜାତୀୟ ପତାକା ତିନୋଟି ରଙ୍ଗ ଅଛି।
ଆଉ ଭାରତର ଜାତୀୟ ପକ୍ଷୀ କଣ?
ମୟୂୁର।
ହୁଁ ଭାରତର ଜାତୀୟ ପଶୁ
ବାଘ।
ବାଘ
ସୂର୍ଯ୍ୟ ଠାରୁ ତୃତୀୟ ଗ୍ରହ ସୂର୍ଯ୍ୟ ଠାରୁ ତୃତୀୟ ଗ୍ରହ କେଉଁଟା?
ପୃଥିବୀ।
ହଁ ଆଉ ଭାରତର ସବୁଠାରୁ ଲମ୍ବା ନଦୀ କୋଉଟା?
ଗଂଙ୍ଗା।
ଆଉ ଓଡିଶାର ପ୍ରସିଦ୍ଧ ରତ ରଥଯାତ୍ରା ଟା କୋଉ
ପୁରୀରେ।
ହ ଭାରତର ଜାତୀୟ ସଙ୍ଗୀତ କଣ?
ଭାରତର ଜାତୀୟ ସଙ୍ଗୀତ ହେଉଛି ଜନ ଗଣ ମନ।
ଆଉ ଭାରତର ସମ୍ବିଧାନ କେବେ ଲାଗୁ ହେଇଥିଲା?
ଛବିଶ
କଣ କହିଲ ଶୁଭିଲାଣିି? ହ୍ୟାଲୋ। କଣ ଶୁଭୁନି ହ୍ୟାଲୋ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମୋ କଥା ଶୁଭୁନି କି? ହ୍ୟାଲୋ।